ପ୍ରିୟ ବନ୍
ନମସ୍କାର ବନ୍ଧୁ ନମସ୍କାର।
ଆଚ୍ଛା ବନ୍ଧୁ ମୋର କହିବାର କଥା, ଆପଣ ଏବେ କଣ କରୁଛନ୍ତି?
ଏଇ ବନ୍ଧୁ ଆମ ଗ୍ରାମରେ ଗୋଟେ ଭଗିିନୀଙ୍କର ବିବାହ ଅଛି ଆଜି।
ଆଚ୍ଛା ଭଗିନି ତ
ବନ୍ଧୁ ଆପଣଙ୍କର ବାର୍ତ୍ତା ଆସୁନି, ହଁ ବନ୍ଧୁ କୁହନ୍ତୁ।
ହ ବନ୍ଧୁ ମୋର କଥା ଆପଣଙ୍କୁ ଶୁଭୁଛି?
ହଁ ବନ୍ଧୁ କୁହନ୍ତୁ ଶୁଭିଲା ଏବେ।
ଆଛା ବନ୍ଧୁ ମୋର କହିବାର ଅର୍ଥ ଅର୍ଥାତ୍ ଏହା ଯେ ଆପଣଙ୍କର ଭଗିନୀ ଆପଣଙ୍କ ନିଜ ଭଗିନୀ ନା ଆପଣଙ୍କର ଓ ସାଇ ପଡିସା?
ନିଜ ଭଗି କ ଆମ ଗ୍ରାମର, ଆମ ଘର ପାଖର ଗୋଟେ ଭଗିନୀ ଆଉ।
ଆଛା ତାହେଲେ ବନ୍ଧୁ ମୋର କଇବାର କଥା କୁଅନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଯେହେତୁ ତାଙ୍କର ଆ ଜି ବିବାହ ତ ତାଙ୍କ ବିବାହରେ ଯୋଗଦାନ ଦବାକୁ ଆମେ ପ୍ରସ୍ତୁତ ହୋଉଚୁ ଆଉ।
ତାଙ୍କର ବନ୍ଧୁ ଘର ବିବାହ ନା ମନ୍ଦିର ବିବାହ?
ନାଇଁ ବନ୍ଧୁ ମନ୍ଦିର ବିବାହ।
ଆଚ୍ଛା ତାଏଲେ ବନ୍ଧୁ ମୋର କହିବାର ନା
ନାଇଁ ଆମରି ଗ୍ରାମର ପାଖରେ, ମାନେ ନିକଟ, ଆଜ୍ଞା ବନ୍ଧୁ କୁହନ୍ତୁ?
ମମିସି
ବନ୍ଧୁ ମୋର କହିବା କଥା, ଆପଣଙ୍କର ଭଗିନୀ ଯୋଉ ବିବାହ କରିବେ ଗ୍ରାମ ଟି ଆପଣ ଙ୍କ ଘର ପାଖରେ ନା ଘର ଦୂରରେ?
ନାଇଁ ଆମର ଘର ପାଖରେ, ବହୁତୁ ମାନେ ଆମ ଘରର ବହୁତ ପାଖରେ
ଆଛା ଆଉ କେତେବେଳ ବନ୍ଧୁ ଆପଣ ଯିବେ?
ଏଇ ପ୍ରସ୍ତୁତ ହୋଉଥିଲୁ ଏବେ, ଏବେ ହିଁ ବାହାରିବୁ ଆଉ
ଆଚ୍ଛା ଏବେ ତାଏଲେ ଆପଣ ବାହାରିବେ?
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ କିଛି ଉପହାର ନେଇକି ଯିବେ ନା, ସେ ସେମିତି ଯିବେ?
ନାଇଁ ବନ୍ଧୁ ସେମିତି ତ ଆଜିକାଲି କେହି ଯିବାର ନାହିଁ, ତ ଯେହେତୁ ଆମର ଘର ପାଖରେ ଭଗିନୀଙ୍କ ଘର, ତାଙ୍କ ପାଇଁ କିଛି ଉପହାର ନବାକୁ ପଡୁଛି ଆଉ।
ଆଚ୍ଛା ବନ୍ଧୁ ଉପହାରଟି ଆପଣ କଣ ନେବେ ବୋଲି ଭାବୁଚନ୍ତି?
ଉପହାରଟି ଆମର ଯେପରିକି ଗୋଟେ ଫୋଟର ଫଟୋ ଗୋଟେ ଦୋବୁ ଆଉ।
ଫଟୋ ଗୋଟେ ଦେବି ବନ୍ଧୁ ତାହେଲେ ତ ସେହିପରି ଫଟୋଟି ଆପଣଙ୍କର ଠାକୁରଙ୍କର ଫଟୋ ନା କଣ ଠାକୁରଙ୍କର ଛବି ନା ନା ଆପଣଙ୍କ ଭଗିନୀ ଏବଂ ତାଙ୍କର ଅ ଗେରସ୍ତଙ୍କ ଛବି
ନାଇଁ ଭଗିନୀ ଆଉ ତାଙ୍କ ସ୍ଵାମୀଙ୍କର ଛବି।
ଆଚ୍ଛା ଆଚ୍ଛା ଆପଣ ସ୍ୱାମୀ କୋହୁଚନ୍ତି ବନ୍ଧୁ ଆମର ସେଟା ଖାଣ୍ଟୀ ଓଡିଆ ଭାଷାରେ ଆମେ କୋଉ ଗେରସ୍ତ।
ହଁ ହଁ ବନ୍ଧୁ ସେଇ ଗେରସ୍ତ।
ଆଚ୍ଛା ତାହେଲେ ବନ୍ଧୁ ଉଁ ଆପଣ ତାହେଲେ ବର୍ତ୍ତମାନ ଯିବେ ବନ୍ଧୁ ମୋର କହିବାର କ ତା ଉପହାରଟି ଆପଣ ଫଟୋ ନ ଦେଇକି ମୋର ଯେହେତୁ ଭଗିନୀ ବାହାଘର ପିତା ତାଙ୍କର କେତେ କଷ୍ଟ କରି ବିବାହ କରୁଥୁବେ ବନ୍ଧୁ ମୋର କହିବା କଥା କିଛି ଅର୍ଥ ଯଦି ଆପଣ ଖାମରେ ପୁରେଇକି ଦେଲେ ତାଙ୍କର କୌଣସି ଏକ କାର୍ଯ୍ୟରେ ଲାଗିବ। ତ ସେଇଆ କରୁନାହାନ୍ତି ଫଟୋ ତ ବନ୍ଧୁ ନେଇକି କୁହନ୍ତୁ।
ଯେହେତୁ ଆମେ ଫଟୋର ଫଟୋ ଆଣିବାକୁ ଯାଇନୁ ଯେହେତୁ ଆପଣ ଏହି ବାର୍ତ୍ତାଟି ମୁଣ୍ଡରେ ଆମର ପୁରେଇଲେ ତ ମୁଁ ଭାବୁଚି ସେଇଆ କରିବି ଯୋଉରୁ ପଇସା ଠି ଆମର ସେଥିରେ ଆଣିକି ଦୋବୁ ତ ତାକୁ ଯଦି ଆମେ ଗୋଟେ ଖାମରେ ପୁରେଇକି ଦେଇଦବା ତ ତାଙ୍କର କିଛି ଅର୍ଥ କାମରେ ଆସିପାରେ।
ତ ସେଇପରି ଯେହେତୁ ବନ୍ଧୁ ଭଗିନୀଙ୍କ ବାହାଘର ତ ତାଙ୍କର ପିତା ଏବଂ ଭ୍ରାତା ଏବଂ ତାଙ୍କ ପରିବାରରେ ଯୋଉଁମାନେ ଥିବେ ତ ସିଏ କିପରି କଷ୍ଟ ପୋଖରୀ ଝାଳ ବୁହେଇ ଅର୍ଥ ଯୋଗାଡ କରି ତାଙ୍କ ଭୋଉ ଝିଅର ବାଘର କରୁ ଯେପରିକି ଆପଣଙ୍କ କହିବା କଥା ଆପଣଙ୍କର ଭଗିନୀ ବି ମଧ୍ୟ ସେ ହବ। ତ କୌଣସି ଉଁ ହଁ ଦଶ ଟଙ୍କା ହୋଉ କି ପଚାଶ ଟଙ୍କା ହୋଉ କି ଶହେ ଟଙ୍କା ହୋଉ କି ଦୁଇଶହ ଟଙ୍କା ଆପଣଙ୍କ ସକ୍ଷମ ଅନୁସାରେ ଯଦି ସେଇ ଏକ ଖାମରେ ପୂରାଇକି ଦେଲେ ତ ବନ୍ଧୁ ତାଙ୍କର ବୋହୁତ ଉପକାର ହବ ବୁଝିଲେକି
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ।
ବନ୍ ବନ୍ଧୁ ମୋର କହିବାର କଥା ହେଲା କି ଆପଣ ଫଟୋଟି ଚାରି ପାଞ୍ଚ ଜଣ ସବୁ ସାଙ୍ଗ ଗୋଟାଇକି ଦେବେ। ବୁଲି ହଁ ନା ନା ଆପଣ ଏକୁଟିଆ ଦେବେ।
ନାଇଁ ବନ୍ଧୁ ଆମର ଭାବୁଥିଲି ମୁଁ ଏକା ଦେଇଦେବି ବୋଲି। ତ ଯେହେତୁ ମୋ ସହ କି କେହି ମାନେ ସହଯୋଗ କରୁନାହାନ୍ତି କି ଏହିସ୍ ଯୋଗ ତାମାନେ ମତେ ତ
ଆପଣଙ୍କ କଥା ଯଦି ଆପଣଙ୍କ କେହି ସହଯୋଗ କରୁନାହାନ୍ତି ଯେହେତୁ ଫଟୋଟି ଆପଣ ଦେବେ ଫଟୋଟିର ଦାମ୍ ବଜାରରେ ମୋ ଅନୁସାରେ, ଏ ତିନିଶହ ରୁ ଚାରିଶହ ଟଙ୍କା ହୋଇଥିବ।
ଆଜ୍ଞା, ବନ୍ଧୁ।
ତ, ସେଇ ଚାରିଶହ ଟଙ୍କାଟି ଯଦି ଆପଣ ହୁଁ ହୁଁ, ଏକ ଖାମରେ ପୁୁରେଇକି ଦେଇଦେଲେ ଚାରିଶହ, ଚାରିଶହ ଟଙ୍କାରେ ବନ୍ଧୁ, ଚାରୋଟି ଉ, ଚାରୋଟି ମାଂସ, ଭାତର ଯୋଗାଡ଼ ହେଇଯିବ। ମାନେ ଲୋକ ଖାଉଚନ୍ତି ଏକ, ଉଁ ଢାବାରେ ଯଦି ମାଂସ ହାତ ଖାଇବେ, ତ ଚାରିଶ ଟଙ୍କାରେ ଏମିତି ଚାରିଜଣ ଖାଇବେ, ତ ଆପଣ ଏ ସେଇ କଥାକୁ ମୁଣ୍ଡରେ ପୁରାନ୍ତୁ ଯଦି ଆପଣ ଚାରିଶ ଟଙ୍କା ଦେଉଚନ୍ତି, ଏହିପରି ଭାବରେ କେତେ ଲୋକ ବି, ଏଇପରି ଭାବରେ ପଇସା ଦଉଥିବେ। ଯିଏ ବୁଝିବା ବ୍ୟକ୍ତି ବା, ପଢାପଢି କରୁଥିବା ପିଲା, ଯେହେତୁ ଜାଣିଚନ୍ତି, ଏକ ପଇସା କେବେ କମେଇବା କେତେ କଷ୍ଟ, ତ ସେ ପଇସା କୁ ଠିକ କାମରେ, ଲ ଭାବନ୍ତି, ତ ସେହିପରି ସେ ଖାମରେ ପୁରେଇ ଦିଅନ୍ତି। ଆପଣଙ୍କର କହିବାର କଥା କଣ?
ବନ୍ଧୁ କହିବାର କଥା କଣ ଇଆ କି? ଏହା ତ ମୋର ମନ ଭିତରେ ନଥିଲା ଯେହେତୁ ଆପଣ ଏସବୁ ସଠିକ ବାର୍ତ୍ତା ମତେ ଜଣାଇଲେ ତ ସେଥିପାଇଁ, ମୁଁ ଆପଣଙ୍କ କଥାରେ ବହୁତ ସହମତ ଦଉଚି, ଆଉ ଆପଣଙ୍କ କହିବା ଅନୁ ଅନୁସାରେ, ମୁଁ ଆପଣଙ୍କ କଥାକୁ ସମର୍ଥନ କରି ସେଇଆ ହିଁ କରିବାକୁ ଭାବୁଚି।
ଆଛା, ବନ୍ଧୁ ତ ଶୁଣନ୍ତୁ ବନ୍ଧୁ ମୋ କଥା, ଯଦି ଏକ ବନ୍ଧୁ କଥା ଥା ମାନିବାକୁ ଆପଣ ପ୍ରସ୍ତୁତ ଅଛନ୍ତି, ତାହେଲେ ଏ ଏହି ଭଗିନୀ କି ନୁହେଁ, ଆପଣ ଯେ କୌଣସି ବି ଅଗିନି ବାହାଘର ହବ କିମ୍ବା ଆପଣଙ୍କର ଘରେ, ଆପଣଙ୍କର ତ ଏହିପରି ଭାବରେ ଆପଣ
ବନ୍ଧୁ, ଆପଣଙ୍କ ବାର୍ତ୍ତା ଆସୁନି?
ବହୁତ କଷ୍ଟ କରିକି କହୁଚ ଧାର କରି ବାହାଘର କରିଥିବେ, ବୁଝିଲେ କି? ତ ଆପଣ ଯୋଉ ଚାରିଶ ଦଶ ଟଙ୍କାଟି ଦେବେ, ତାଙ୍କର ଅର୍ଥ ଯ ହଁ, କିଛିଟା ତାଙ୍କର ହଁ, ଚିନ୍ତା କମିଯିବ ନା ନାଇଁ?
ଆଜ୍ଞା ବନ୍ଧୁ, ବୁଝିପାରୁଚି। ନାଇଁ ବନ୍ଧୁ ମୁଁ ତ ସେଥିପାଇଁ କହିଲି, ଆପଣଙ୍କ କଥାରେ ମୁଁ ସହମତ ଦେଇକି ତ ଏହି କାର୍ଯ୍ୟଟି କରିବାକୁ ମୁଁ ବହୁତ ଅତି ଉତ୍ସାହନ ହେଲି। ଯେ, ଏଇ କାମଟି କରିବି। ଏଥର ଖାଲି ଏଇ ଭଗିନୀଙ୍କ ବିବାହରେ ନୁହଁ, ଯେ କୌଣସି ବି ବିବାହ କୁ ଯାଏ, ତ ଏଇ ଅର୍ଥଟି ମୁଁ ଆୟୋଜନ କରିବି।
ତ, ସେଇପରି ଆପଣ ମୁଁ ଆପଣଙ୍କୁ ମଧ୍ୟ କହିଲି, ଆପଣଙ୍କର ବି ଏମିତି କେତେ ବନ୍ଧୁ ଥିବେ? ଯେପରି ଲୋକ ଦେଖିବା ପାଇଁ ସିଏ ବହୁତ ବଡ଼ ବଡ଼ ଫଟୋ କିମ୍ବା। ବହୁତ ବଡ ବଡ ଛବି ନେଇକି ଉଁ ଦଉଥିବେ। ତ ସେଇମାନଙ୍କୁ ଆପଣ ଥରେ ବୁଝେଇବେ ଯେ ଦେଖନ୍ତୁ ବନ୍ଧୁ ଆପଣଙ୍କର ବି ଏକ ଭଉଣୀ। ର ବିବାହ ଯେବେ ହବ ଆପଣ ଯାହାବି ହେଲେ। ଉଁ ବହୁତ କଷ୍ଟ କରିକି ଖାଇବା ପିଇବା ବନ୍ଦୋବସ୍ତ କରିଥିବେ। ଆପଣଙ୍କୁ ଯଦି ଏପରି କରିବେ ତ କି କିଭଳି ଲାଗିବ ତମକୁ ବୁଝିଲେ କି ବନ୍ଧୁ। ତ ଆପଣଙ୍କ ସାଙ୍ଗ ମାନଙ୍କୁ ମଧ୍ୟ କହିବେ।
ନିଶ୍ଚିନ୍ତ ବନ୍ଧୁ।
ଆପଣଙ୍କ ସଙ୍ଗ ସାଙ୍ଗ ମାନଙ୍କୁ କହିବେ। ଆପଣଙ୍କର ଚତୁଃପାର୍ଶ୍ୱରେ ଏଇ ସବୁ ଜିନ ଜିନିଷ ଘଟୁଥିବା ଦେଖିଲେ ମଧ୍ୟ। ଆପଣ ନିଶ୍ ନିଶ୍ଚିନ୍ତ ମୁହଁ ଖୋଲିବେ ବୁଝିଲେ କି। ହୁଁ ଛବି ଦବା କିଛି ଭୁଲ କାର୍ଯ୍ୟ ନୁହେଁ। ଏଇଟା କି ଏଇଟାବି ଆପଣ ମୁଣ୍ଡରେ ଫୁରାନ୍ତୁ ଥରେ। ଛବି ଦଲେ ସେ ନେଇକି କାନ୍ଥରେ ଟାଙ୍ଗିବ ନଚେତ୍। ତାଙ୍କ ଘରେ ରଖିଦବ ନଚେତ୍ ସେ ଉଁ। ଉଁ ଉଁ ଉଁ ନେବ ନାହିଁ ବନ୍ଧୁ ଆପଣ ଯଦି ପଇସା। ଟା ଯଦି ଦେବେ ତାଙ୍କ ପିତାଙ୍କର କେତେ। ବୋଝ ହାଲକା ହେଇଯିବେ ବନ୍ଧୁ ଆପଣ ଥରେ ଶୋଇବା ସମୟରେ ଭାବିବେ ବୁଝିଲେ କି।
ଆଜ୍ଞା ବନ୍ଧୁ।
ଆଉ ତ ବନ୍ଧୁ ବର୍ତ୍ତମାନ ମୁଁ।
ମନକୁ ଛୁଇଁଲା। ମୁଁ କହିଲି ବନ୍ଧୁ ଆପଣ ଏତେ ଭଲ କଥାଟେ କହିଲେ ଯାହାକି ମୋ ମନକୁ ଛୁଇଁଲା। ସେଥିପାଇଁ ମୁଁ ଆପଣଙ୍କ ପ୍ରତି ବହୁତ୍ କୃତଜ୍ଞତା ଅଛି ଆଉ ଆପଣଙ୍କ ଉପରେ ବହୁତ ଖୁସି ଅଛି। ଧନ୍ୟବାଦ ବନ୍ଧୁ ଏପଣି ଏପରି ଆପଣଙ୍କ ମନ। ର ବେଦନା ଟା ସବୁବେଳେ ସମସ୍ତଙ୍କ ପ୍ରତି ଭଲ ହେଇକି ରହିଥାଉ।
ଆଚ୍ଛା ବନ୍ଧୁ ସେଇପରି ଭାବରେ ବନ୍ଧୁ ଆମେ ଆମର ଏକ। ଅଁ ଉଁ ଉଁ। କଞ୍ଜୁସ୍ ଲୋକଙ୍କର ଆଜି ଭୋଜି ଅଛି ବୁଝିଲେ କି।
ଆଜ୍ଞା ବନ୍ଧୁ।
ତ ସେହିପରି ସିଏ କାଳେ ଆଜି ଉଁ ଭଲ ଖାଇବା ଦେଉଛନ୍ତି। ତ ବନ୍ଧୁ ଚି ମୁଁ ଯିବି ବର୍ତ୍ତମାନ ସେଟାକୁ ଖାଇବାକୁ ବୁଝିଲେ କି ଆପଣ ଯି ବେ ନା ନାହିଁ।
ହଁ ବନ୍ଧୁ ନିଶ୍ଚିନ୍ତ ମୁଁ ବି ଯିବି।
ଆପଣ ଯଦି ଯିବେ ଚାଲ ଚାଲନ୍ତୁ ବନ୍ଧୁ ଆମେ ଖାଇକି ଆସିବା ତାପରେ ଆମେ କଥା ହେବା। ବର୍ତ୍ତମାନ ପାଇଁ ବନ୍ଧୁ ମୁଁ ରହୁଛି।